ହ୍ୟାଲୋ କଣ କରଚୁ?
ଏଇ ଶୋଇଥିଲି ଆଉ ତୁ କଣ କରୁଛୁ?
ମୁଁ ଏଇ ତ ବସିଚି ପାଗ କେମିତି ତମ ସେପଟେ?
ସନ୍ଧ୍ୟା ବେଳେ କଣ କିଛି ଖାଇଛୁ ନା ଖାଇନୁ?
ନା ଲୋ ଖାଇନି ଖାଇମି କି ନା ଆଉ ମୁଁ କହିଲି ପାଗ କେମିତି ତମ ସେପଟେ?
ପାଗ ପୁରା ବର୍ଷା ପାଗ ଟିକେ ଟିକେ କରିଚି ଖରା ବର୍ସ ର୍ଷା ଏମିତି ଲାଗି ରହୁଛି ଆଉ।
ଆମେ ଏପଟେ କନା ପାଗ ପୁରା ବର୍ଷା ଆଇଲାଣି ଘୋଟ ପାଡ ହେଇକି। ମୁଁ କହିଲି କଣ କରୁଛୁ ଟିକେ ପଚାରିବା ତମ ସେପଟେ କି ପାଗ? ବିଶେଷକ ମାନେ ଏତେ ଏତ ହେଲା କି ଲାଇନ୍ ଟା ପଳେଇଲେ ଅସୁବିଧା ହଉଛି।
ହୁଁ ପାୱାରକଟ ଏବେ ହବ ଖରା ଦିନ ଯେହେତୁ।
ହଁ ସନ୍ଧ୍ୟାବେେଳେ ଖାଇବାକୁ କଣ?
ସନ୍ଧ୍ୟା ବେଳେ ମୁଁ କଣ ଆଉ ରଖିଛି ବାକି ମୁଁ ବରା ଆଣିକି ଖାଇ ଦେଇଛି ନାଉ ବରା ତା ସହିତ ଆଳୁକଷା।
ଓହୋ କନ୍ ନିଜେ କଲୁ ନା ସେ ଦୋକାନ ଟାରୁ ଆଣିଲୁ?
ନା ନା ମୁଁ ସେଇ ଦୋକାନରୁ ଯାଇକି ବରା ଆଉ ଆଳୁ କଷା ନେଇକି ଆସିଥିଲି ଆଳୁ କଷା ଟା ତାର ଏ ତ ଭଲ ଲାଗୁନଥିଲା ହେଲେ ତୁ ଥର ବନେଇଥିଲୁ ଆଳୁ କସା ସେଟା କେମିତି ବନେଇଥିଲୁ କହ ତ?
ମନେ ଅଛି ନା ଆମେ ଯୋଉ ବର୍ଷା ହଉଥିଲା ବନେଇଥିଲି ତୋର ମନେ ଅଛି ସେଇ କଥା ଏ ଜାଇଁ।
ହଁ ମୋର ମନେ ଅଛି ମୁଁ ସେଇଥିାଇଁ ମୁଁ ସେଇଟା ପାଇଁ ପଚାରିଲି ବା ମୁଁ କହିଲି କେମିତି ବନେଇଥିଲୁ ରେସିପି ଟା ମତେ
ଦେଖ ଆଗେ କଣ କରିବୁ ନା ଯୋଉ ଡାଲି ବରିଟା ବନ୍ଧିଛନ୍ତି ସେଇଟା ତ।
ଆଳୁ କସା କଥା କହ ଆଗେ।
ହଉ ଡାଲିିବରା କଥା ବି ଶୁଣିବୁ, ଆଗେ ମୁଁ ଆଗେ ମୁଁ ଆଳୁ କଷା ଟାକୁ କଣ କଲିି କିନା, ଆଗେ ଆଳୁ ଟାକୁ ଭେଦେଇଦେଲି ଭେଦେଇ ଦେଇକି ପୁରା ଚଟକି ସଫା କରିଦେଲି। ସଫା କରି ସାରିଲା ପରେ, ସେଇଠୁ କଣ କଲି କଇଲୁ। ଯୋଉ ସିଝେଇ ଦେଲି ସିଝେଇ ସାଇଲା ପରେ ତାକୁ ବଘାଲି, ବଘାରିଦେଇକି ଲୁଣ ଫୁଣ ପକେଇକି ମସଲା ଦେଇକି ପୁରା ରଖିଲି ଟି ଝୋଳ ମୁଁ କରେନି ବେଶି ଟିକେ କଷାଳିଆ କଷାଳିଆ ରଖେ।
ହୁଁ ତାପରେ।
ଆ ଆଉ ତୁ କଣ କରୁଛୁ?
ମୁଁ ଏଇ ପଦକରେ ଆସି ପଦାରେ ଟିକେ ବୁଲୁଛି, ଥଣ୍ଡା ପବନ ଟିକେ ଖାଉଛି ପଦାରେ ଆଉ।
ତତେ ଖାଇବାକୁ ବେଶୀ କଣ ଭଲ ଲାଗେ?
ସେ ଖାଇବା ପାଇଁ ବେଶୀ-ଇ ଅଣ୍ଡା ରୋଲ୍ ଆଉ ମୋମୋ ଟିକିଏ ମୋତେ ଅଧିକ ଭଲ ଲାଗେ, ମୁଁ ଟିକେ ମୋମୋ ଅଧିକ ଖାଏ।
ମମୋ ଟା ତୁ କରି ଶିଖିଛୁ ନା?
ମୋତେ ବିଶେଷ କିଛି ଭଲ ଲାଏ ନା, ମୁଁ ଏଇ ମୋମୋ ଟିକେ ଭଲପାଏ ଆଉ।
ମୋମୋ କରି ଶିକିଛୁନା?
ହଁ, ମୋମୋ କରି ଶିଖିଛି-ଇ, ଏତେ ମାର୍କେଟ ପରିକା ନୁ ହଁ, ମାର୍କେଟ ଟା ଟିକେ ଅଧିକ ବେଶୀ ଭଲ ଲାଗେ। ଯାହାବି ଖାଇଲେ ମାର୍କେଟ ଜିନିଷ, ମୋ ମୋମୋ ତ ମୁଁ ଅ ସେଇ ମଇଦା ଚକୁଡ଼ି ଦେଇିକି ରଖିଦିଏ। ଅ ରଖି ଦେଇ କିନା ତା, ଦେହରେ ଆମ ଯଉ ବନ୍ଧାକୋବି ପୁରା ଭେଜର ମୁଁ ନନଭେଜ୍ ଯେତେ କରୁନି, ଭେଜର୍ ବନାଏ ତ ଭେଜର୍ ସେ ବନ୍ଧାକୋବ୍ ବି ଆମର ଗାଜର ହଉ, କ୍ୟାପସିକମ୍ ତାକୁ ପୁରା କୁଚ୍ କୁଚ୍ କରି କାଟିକି, ତାକୁ ବଢିଆ ସେ ଚକୁଟିକି ତାକୁ ମୁଁ- ଉଁ ଭାଜି ଦିଏ ଟିକେ, ଭାଜିିକି ଲୁଣ ସୋୟା ସକ୍ସ୍ ଟିକେ ପକେଇକି, ତାକୁ ଭାଜି ଦେଇକି କି ମୋମୋ ଦେହରେ ପଶିକି ମୋଡ଼ିକିନା ତାକୁ
ଓହୋ! ହଁ ସେଟା ବି ବଢିଆ ଲାଗିବ ଯେ, ଆଉ ତୁ ଯୋଉ ଏଠିକି ଯାଉଛୁ ନା, ସେ ଯୋଉ ବୁଲିବାକୁ ସେଠିକି ଯାଉ ବୁଲିବାକୁ, ସେ ଯୋଉ ଗାର୍ଡେନ ଟାକୁ।
ହଁ, ମୁଁ ତ ସବୁଦିନ ଯାଏ। ଭାବିଛିି, ଏଇଥର ରଜରେ ଯିମି ବୋଲି।
ରଜ ରଜରେ ଗଲେ, ମତେ କହିବୁ ହେଲା। ମୋ କେମେରା ଅଛି, ମୁଁ ତମ ଗାଁ କୁ ଯିବି।
ହଁ, ହଁ ରଜର ଆସିଲେ ଆମ ଗାଁରେ
ଶୁଣ ମୁଁ ତୋର ଫଟୋ ଉଠେଇଦବିୁ। ତୁ ମୋର ଫଟୋ ଉଠେଇ ଦବୁ୍। ତୁ କ୍ୟାମେରା ରେ ଫଟ ଉଠେଇ ଶିକିଛୁ?
ହଁ, ଉଠେଇ ଶିଖିଛି। ଆମ ଗାଁ ରେ ଚା
ମନେ ଅଛି! ଆମେ ସେଠି ନଈକି ଯାଇଥିଲେ, ନଈରେ ଫଟୋ ଉଠେଥିଲେ ଥରେ। ସେ ଫଟ ଟା ସେ ଫଟ ଟା ଅଛି ଯେ, ମୁଁ ସେ ଫଟୋ ତୋର ମୋର ଟା ରଖିଛିି ତୁ ଯେତେ କଲ୍ କରିବୁ, ସେ ଫଟ ଟା ଇଏ ହବ।
ଆମ ଗାଁରେ ତ ବେଶୀ ଚାରିଟା ଦୋଳି ଲାଗିବ। ଚର୍କି ଦୋଳି ଆମର ଲାଗିବ। ଚାରିଟା ଦୋଳି ଲାଗିବ। ଚର୍କି ଦୋ ଚର୍କ ଚର୍କି ଦୋଳି ଗୋଟେ ଲାଗିବ, ଆମର ପଟା ଦୋଳି ଗୋଟେ ଲାଗିବ, ରସି ଦୋଳି ଗୋଟେ ଲାଗିବ। ଛୋଟ ଛୁଆ ଖେଳିବା ପାଇଁ ଗୋଟେ ଛୋଟ ଦୋଳି ଗୋଟେ ଲାଗେ। ସେଇଟା ଲାଗିବ ଆଉ, ତମ ଗାଁରେ ଦୋଳି ଫୋଳି ଲାଗିବ ନା ଲାଗିବନି?
ହଁ, ଆମ ଗାଁରେ ପଟା ଦୋଳି ଲାଗେ ଗୋଟେ। ଚକ୍ରି ଦୋଳି ଲାଗେ ଗୋଟେ। ବଢିଆ ମଜା ହଏ, ହଁ ଆମ ଗାଁ ରେ ଭଲ ମଜା ହଏ ଯେ, ଲଗାନ୍ତି ଆମ ଗାଁ ରେ।
ତାହେଲେ ତୁ ଗୋଟେ କାମ କରିବୁ କି ତୁ! ଏଇଥର ରଜରେ ଫାଷ୍ଟ ରଜରେ ଆମ ଗାଁକୁ ଆସିବୁ। ସେକେଣ୍ଡ ରଜରେ ମୁଁ ତମ ଗାଁକୁ ଯିବି, ଆଉ ମୋ ସାଙ୍ଗସାଥି ଦି ତିନି ଜଣଙ୍କୁ ନେଇକି ଆଉ।
ହଁ, ପାନ ତତେ ଭଲ ଲାଗେ ନା?
ପାନ ତୁ ମତେ କହ, ତୋତେ ପାନ କୋଉ ଟାଇପ୍ ର ଭଲ ଲାଗେ? ତତେ ମୋଡା ପାନ ଭଲ ଲାଗେ, ମିଠା ପାନ ତ ସମସ୍ତଙ୍କୁ ଭଲ ଲାଗେ।
ଆଉ ଗୋଟେ ନିଆଁରେ ଜଳେ ଗୋଟେ ପାନଟେ?
ହଁ, ହଁ, ସେଇ ସେଇ ପାନ କଥା ମୁଁ କହୁଛି। ହଁ, ଏବେ ତ ସେଇ ପାନ ଟା ହିଁ ଖାଉଛନ୍ତି।
ଆମ ଏପଟୁ ମିଳୁନି ତ! ଆଣିବୁ ନା ସେମତି ଗୋଟେ ତମ ସେପଟରୁ। କିନ୍ତୁ, ନିଆଁ କଣ ଘରେ ତୁ ଲଗେଇ ଦେଇ ପାରିବୁ!
ୟେସ୍ ସିଓର ହଁ, ମୁଁ ନିଜେ ହିଁ ଲଗେଇଦେବି। ତୁ ଖାଇବୁ ମୁଁ ସେଇଠି ଲଗେଇଦେବି ନିଆଁଟା।
ହଁ, ଆଉ ତୁ ରଜ ସପିଂ କରିସାଇଲୁଣୁ?
ରଜ ସପିଙ୍ଗ୍ ହଁ, ମୋର ଯାହା ସବୁ ଷ୍ଟକ୍ ଅଛି, ଡ୍ରେସ୍ ସବୁ ମୋର ଅଛି ସେୟାକୁ ପିନ୍ଧିବି ଭାବୁଛି-ଇ ଇମ୍ ଆଉ ଦି ହଳ ଖଣ୍ଡେ କିଣିବି ବୋଲି।
ହଁ। ହୁଁ, ନା ରଜରେ ତୁ କଣ କରିବୁ ନା, ଦେଖେ ଫାଷ୍ଟରେ ରଜ ଶାଢୀ ନାଇଦବୁ। ହେଲା। ସେକଣ୍ଡ ରଜରେ ତୁ ଗୋଟେ ଗାଉନ୍ ନାଇ ପକେଇବୁ, ଥାର୍ଡ ରଜ କୁର୍ତ୍ତିମୂର୍ତି କଣ ନାଇ ପକେଇବୁ ଆଉ।
ହୁଁ ନା ନା ମୁଁ ଭାବିଛି ତିନିଟା ଯାଙ୍କ ରଜ ତିନି ଦିନ ହୁଏ ତାପରେ ଯୋଉ ବସୁମତୀ ସ୍ଥାନ ଯୋଉଟା ହୁଏ ସେଇଟା ବି ଭାବିଛି ଗୋଟେ ଲେହେଙ୍ଗା ଟା କରିଛି ସେ ଲିହିଙ୍ଗାଟା ପିନ୍ଧିକିନା ମୁଁ ବସୁମତୀ ଠାରଙ୍କୁ ଗାଧେଇଦବି।
ବସୁମତୀ ସ୍ନାନ ତ ସବୁଆଡେ ହୁଏ। ଆମ ଆଡେ ବି ହୁଏ ହଁ ଆଉ ତମ ଗାଁରେ? ମୁଁ ମୋର ବସୁମତୀ ସ୍ନାନରେ ଏଇଥର ଅଛି ବସୁମତୀ କି ଆଣିକି ମୁଁ ସ୍ନାନ କରେଇବି। ତୋର। ତୋର କଣ ପ୍ଲାନିଂ ଅଛି?
ମୁଁ ଏଇଥ ତ ଠାକୁରଙ୍କୁ ମା ବସୁମତି ତାେକୁ ଆଗେ ନୂଆ ଡ୍ରେସ୍ ପିନ୍ଧି ସାରିଲା ପରେ ମୁଁ ତା ପରେ ପିନ୍ଧିବି।
ଟିକେ କଳା ନାଇଁ ଦବୁ ତାଙ୍କୁ।
ତାଙ୍କ।
ଆମକୁ।
ତାଙ୍କ ଆଖିରେ ତାଙ୍କ ଓଠରେ ନୂଆ ନୂଆ ଜିନିଷ ଆଣିବି ଯୋଉଟା ମୁଁ ୟୁ କରିନଥିବି ତାକୁ ଆଗ ଲଗେଇ ସାରିଲା ତାପରେ ମୁଁ ଲଗେଇବି।
ଆମ ଆମ ଘର ପାଖେ ଗୋଟେ ଝିଅଟା ଅଛି ସେ ଖାଲି ଆହୁରି ଆଉ ହଉ ଭାଇ ମେ ଜମା ଭଲ ଲାଗେନି ଆସି ଏବେ ବି ରାଉ ରାଉ ହଉଛି ନା କ ତାଙ୍କ ଦାଣ୍ଡରେ ହଁ ବା ଶୁଭୁଛି ମତେ ଏଇ ଆମ ଘର ଯାଇ ଶୁଭୁଛି।
ଗୋଟେ ଝିଅଟେ ନ କି ପ ସେ ବୋରିଂ ଗାର୍ଲ୍।
ହଁ ଆଉ ସବ ଭଲ ନା ତୋର।
ହଁ ହଁ ଆଉ ସବୁ ଭଲ ମୋର ଆଉ ତୁ ଭଲ ଅଛୁ କି ନାଇଁ ମତେ କହ।
ହଁ ମୋ ଦେହ ପୁରା ଫିଟ୍ ଆଣ୍ଡ ଫାଇନ୍।
ମୋ ସାଙ୍ଗ ଜଣେ ଅଛି ମୋ ସାଙ୍ଗ ଜଣେ ଅଛି ତ ଜାଣିଥିବୁ ତାକୁ ମୁଁ ତ ସହିତ ବହୁତ କ୍ଲୋଜ ତ ହୁଁ ତା ଦେହ ଟା ଟିକେ ଭଲ ନାହିଁ ବୋଲି ମତେ ଟିକେ ଭଲ ଲାଗୁନି।
ଓ କ ଣ ହେଇଛି କି ତାର?
ତାରକୁ ମୁଣ୍ଡ ବିନ୍ଧୁ ଥିଲା ଆମେ ସବୁବେଳେ ବୁଲିବା ପାଇଁ ଯାଉ ମାନେ ଇଭିନିଂ ୱାର୍କ ସିଏ ହେଲେ ଆଜି ଗଲାନି।
ତୁ ଥରେ ଝାଡ଼ା ହଉଥିଲା ଯେ ମତେ କହିଥିଲୁ ମେଡିସିନ ନେଇକି ଆସିବୁ।
ହୁଁ ତାର ତାର ମୋର ଯାଉ ଇଭିନିଂ ୱାର୍କ କରିବା ପାଇଁ ତ ତା ଦେହଟା ଯେହେତୁ ଭଲ ନାହିଁ ସେ ଯାଇନି ଆଉ।
ଓ ହ ଆଉ ତ ନଡିଆ ଖାଇକୁ ଭଲ ଲାଗେ ନା?
ନଡ଼ିଆ ମୁଁ ଖାଇବାକୁ ମତେ ଭଲ ଲାଗେ ନା ବିକଜ ନଡ଼ିଆ ଗୁଡ଼ା ଦାନ୍ତ ରେ ଲାଗିଯାଏ। ସେଥିପାଇଁ ମତେ ନଡ଼ିଆ ଭଲ ଲାଗେନି।
ତାଳ। ଏଇ ସିଜିନ ଆସିଲା ତାଳ ଫାଳ ପଣ ପୌଣଶ ଯତ କେମିତି ଲାଗିବ ଆମ ଗଛରେ କିଛି ନେଇକିଜିମି ତୋ ପାଇଁ।
ମୋତେ ପଣସ ବହୁତ ଭଲ ଲାଗେ କଞ୍ଚା ପଣସ କଣ ପା ପଚିଲା ପଣସ କଣ ମୁଁ ସବୁ ପଣସ ଖାଇବାକୁ ଭଲପାଏ।
ନା ନା ଏଇଥର ମୁଁ ପଣସ ନେଇକି ଯିବି। ହେଲା ତମ ଘରୁ ଆଉ କଣ ନେବେ ଆମ ଆମ ବାଡିରେ କମଳା ହେଇଛି ଲେମ୍ବୁ ହେଇଛି ପଣସ ହେଇଛି ଆମ୍ବ ହେଇଛି। କଣ ନେଇକି ଯିବି ତୋ ପାଇଁ କ।
ମୋ ପାଇଁ ପଣସ କଞ୍ଚା ଯଦି ଥିବ ଆଣିବୁ ଯଦି ପା ଟା ଥିବ ଆଣିବୁ ମୋର ଦିଟାଙ୍କ ଭଲ ଲାଗେ ମତେ ଆଉ ଯଦି ପାରିବ ଆମ୍ବ ବି କିଲୋ ଖଣ୍ଡ ନେଇଆସିବୁ।
ହଉ ହଉ ଆମ୍ବ ଏଥର କହନା ଆମ ଗାଁରେ କାହିଁର କେତେ ମାନେ ଯାହା ଘରେ ଦେଖିବୁ ତା ମିଚି ମିଚି ଆମ୍ ତ ନାନୀ ଘର ଯୋଉ ଆମ୍ବ ଆସେ।
ମ ନାନୀ ଘରୁ। ଯୋଉ ଆମ୍ବ ଆସେ ସେଟାକୁ କଣ କୁହନ୍ତି ତ କାକୁଡି ଆମ୍ୱ।
ହଁ। ଏଥର ତ ନାନୀ ଘରୁ ମୁଁ ଯାଇଥିଲି ନାଇଁଥିଲି ସେ ମତେ ଆମ୍ବ ପୁରା ଦେଖିଲା ତାଙ୍କ ଛାତ ପାଖରେ ପୁରା ଆମ୍ବ ଲାଗିଛି।
ସେଇଟା ବେଶୀ ସୁନ୍ଦର ଦେଖାଯାଏ।
ମାନେ ମସ୍ତ ଲାଗେ ମୁଁ ମାନେ ଭାବିନଥିଲି ଏମିତି ବି କାହା ଗ ଗଛ ମାନେ ତାଙ୍କ ଛା ତ ଉପରେ ଆସିକି ଆମ୍ବ ହେଇଛି, ପୁରା ନାଲା ନାଲା ପୁରା ବଢିଆ ଆମ୍ବ ଦେଖିବାକୁ। ମତେ ମତେ କଞ୍ଚା ଆମ୍ବ ପାଚିଲା ଆମ୍ବ ଅଧିକ ଟିକେ ଭଲ ଲାଗେ। ପାଚିଲା ଆମ୍ବ, ତତେ ହୁଁ ତତେ?
ମତେ କଞ୍ଚା ସହିତ ପାଚିଲା ମତେ ଏତେ ଭଲ ଲାଗେ ନା, କଞ୍ଚାସ ଯୋଉ ଲୁଣ ତା ତ ଲଙ୍କା ଗୁଣ୍ଡ ଟିକେ ରାଗ ରାଗ ଲାଗେ।
ହୁଁ, ହୁଁ।
ସେଇଟା ଖାଇଲେ ବି ବେଶୀ ଭଲ ଲାଗେ।
ଓହୋଃ! ଆଉ ମୁଁ କହୁଥିଲି କଣ କହିଲୁ, ଯୋଉ ତମ ଦାଣ୍ଡ ଆଗରେ ଯୋଉ ପୂଜା ଗୋଟେ ହଇନା ନା, ଥରେ ମୁଁ ଯାଇଥିଲି ମୋର ଗୋଟେ ଉପାଧ୍ୟାୟ ଥିଲା। କୁମାର ପୂର୍ଣ୍ଣିମା ସେଟା।
କୁମାର ପୂର୍ଣିମା ହୁଁ ଆରେ କୁମାର ପୂର୍ଣିମା ଆମ ଗାଁରେ। ସବୁଠୁ ବଡ ଫେଷ୍ଟିଭାଲ। କୁମାର ପୂର୍ଣ୍ଣିମା ଆମ ଗାଁରେ ଏତେ ସୁନ୍ଦର ହୁଏ, ମାନେ ଭଲ ଡେ କୋରେସନ୍ ତ ଭଲ ହୁଏ। ସାଉଣ୍ଡ ମାଇକ୍ ଯୋଉଟା ବାଜେ ମାଇକ୍ ବାଜେ, ଆଉ ଲାଗେ ଟିକେ ବେଶୀ ତାପରେ ସଜା ହୁଏ, ଆମେ ତ ଚାରି ପାଞ୍ଚ ହଳ ଲେଖାଏ ଡ୍ରେସ୍ ପିନ୍ଧୁ।
ପାଞ୍ଚ ହଳ ଲେଖାଏ କଣ କି ତମ ବାହାଘର କଣ?
ଖୁସି ସେଟା ଖୁସି ଯିଏ ଯେତେଟା କରିବ।
କର ନା ତମେ ପଇସା ସବୁ ରଖ ମାନେ କିଛିଟା ରଖ ଆକାଉଣ୍ଟରେ, ତୁ ତ ଯେମିତି ମୁଁ ଜାଣି ଛି, ତୁ ତ ଉଡେଇ ଦଉଛୁ କିନ୍ତୁ ଉଡ଼ାନା। ତୁ ରଖ ଟିକେ ଥାକ ମାର ପଇସାର, ସବୁ ବେଳେ ଭାଲ୍ୟୁ କର ପଇସାର।
ପଇସା ତ ପଇସା ଏବେ ନାହିଁ ଯେହେତୁ ଆଉ ଥାକ ମାରି ହବ କି ଆଉ ହବନି। ତ କଣ କରିବ, ଯେତିକି ଅଛି
ବୁ ହବ କରିପାଇଲେ ସବୁ ହବ।
ଦେଖିବା ସବୁ ଜଗନ୍ନାଥଙ୍କ ଇଚ୍ଛା। ଚାକିରୀ ବାକିରୀ ପକଉଛି ଫର୍ମ ପକଉଛି, ଯଦି ମୋର କଉଠି ବାଜିଯାଏ ତାହେଲେ ଭଗବାନଙ୍କ ଇଚ୍ଛା, ସବୁ ସେ ବଡ ଠାକୁରଙ୍କର ଇଚ୍ଛା, ଜଗନ୍ନାଥଙ୍କର ଇଚ୍ଛା।
ହୁଁ, ମତେ ବି କହିବୁ ହେଲା ମୁଁ ବି ପକେଇବି।
ଯଦି କିଛି ଭଲ ଜବ୍ ଆସେ ତାହେଲେ ମୁଁ ପକେଇବି ତତେ ବି କହିବି, ତୁ ବି ପ କେଇବୁ, କାହିଁକି ବେକାର ଘରେ ବସିଲେ ଆମର କିଛି ମିଳିବ ଦୁଇ ପଇସା ମିଳିବ, ମିଳିବନି। ଆଉ ଘର ଲୋକଙ୍କ ଦେହ କେମିତି ଅଛି ବଡ଼ ଦିଦିଙ୍କ ଦେହ, ଜେଜେମାଙ୍କ ଦେହ?
ହଁ, ଜେଜେମାଙ୍କର ଦେହ ବହୁତ ଭଲ ଅଛି। ହେଲେ ଆଉ କଣ କହୁଥିଲି କହିଲୁ, ତମ ଘର ପାଖରେ ସେ ଯୋଉ ଜେଜେ ମା ନାହାନ୍ତି? ତାଙ୍କ ଦେହ ଯୋଉ ଖରାପ ଥିଲା ଏବେ ଭଲ ନା?
ତାଙ୍କ ଦେହ ହଁ ଏବେ ଦି ଚାରି ଦିନ ହବ ଟିକେ ଭଲ ଅଛି। ମେଡିସିନ ଖାଉଛନ୍ତି ଦେଖାଯାଉ ଆଉ।
ଆମ ଘର ପାଖରେ ଗୋଟେ ବୁଢୀଟେ ତା ଝିଅ ହେଲା ତା ବଡ ଝିଅ ତାର ପାଞ୍ଚଟା ବା ଝିଅ ଝିଅ ବୋଧେ। ତା ବଡ ଝିଅ ଘରେ ଆଜି ଚୋରି ହେଇଯାଇଛି।
ଓହୋଃ! ଆଜି ମୁଁ ଶୁଣିଥିଲି ତୋ ସାଙ୍ଗ ଗୋଟେ ଆସିଥିଲା।
ହଁ, ଆଜି ଆସିଥିଲା ତମ
ଓହୋଃ! ମୁଁ ଦେଖିଲି ତୋ ସାଙ୍ଗ ଆସିଥିଲା ବୋଧେ ମୁଁ ଭାବିଲି ବୋଧେ କିଛି ମେକପ୍ ଫେ କପ୍ ଦବ ବିଷୟରେ କଥା ହଉଛି ବୋଧେ।
ସେଇ ହଁ ସେଇ ମେକଅପ୍ ବିଷୟରେ ଦବ।
ଓହୋଃ! ତାକୁ କଣ କହିବି ମୁଁ ଆ ସେଇଟା ଭାବୁିଥିଲି, ମୁଁ କହିଲି ପଚାରିବି ଆଜି ମୁଁ ସାଙ୍ଗକୁ ଫୋନ କରିକି, ଆଉ ମୁଁ ବହୁତ ବିଜି ଥିଲି।
ପଦେ ଦେଇଛି, ଏକ ଥରେ ବାଗେଇ ଦେଇଛି।
ହୁଁ, ତଥାବି ସିଏ ଏତେ ଭଲ ଗୋଟେ ଗୋଟେ ମୋର ଗୋଟେ ସାଙ୍ଗକୁ ମେକ୍ଅପ୍ ଦେଇଛି।
ମେହେନ୍ଦି ଯୁ ଲଗଉଛୁ ମୁଁ ତାକୁ ପଚାରିନି। ନାନା ଭଲ ମେକଅପ୍ ଦଉଛି ମୁଁ ମନା କରୁନି କିନ୍ତୁ ମେହେ। ଦି ଯୁ ଲଗଉଛି ତାକୁ ପଚାରିନି ତୁ ମେହେନ୍ଦି ଲଗଉଛି କି ଆଉ କିଏ କହିଲା ନା ନା ମୋର ଜଣ ଅଛି ମୁଁ ବି ଲଗେଇଛି କିଛି। କହିଲି ମୁଁ ଜାଣିଥିଲି ତୁ ଲଗଉନଥିବୁ କାହିଁକି ନା ସବୁ ଗୁଣ ଜଣଙ୍କ ଦେହରେ ଆସି ପାରିବନି କେବେ କହିଲା କାହିଁକି ଆସିପାରିବନି ମୁଁ କହିଁନି ଆଉ କାହିଁକି ଆସିପାରିବନି ମାନେ ମୁଁ ଜାଣିଛି ତୋ ଦେହରେ ତ ପାରିବନି ଏମିତି ତାକୁ କହିଲି ସେ ରାଗିଗଲା ମୁଁ ଛାଡିବା ଲୋ ନା ମିଛୁଆ ସଦୁଟାଉଟର ଭଲ ମେହେନ୍ଦୀ ଯିଏ ଲଗଉଛି ଆଉ ଜଣଙ୍କୁ ରଖିଛି ସେ ଜମା ଲଗାଏ ନା ନି।
ଓହୋ ଆଚ୍ଛା ମତେ ବି କହୁଥିଲା ଯେ କହିଲା ମୁଁ
ଆରେ ସେ ଯୁ ବା ଜାଗ ଗୋଡା ଫାଙ୍କା ଥିଲା ଅଛି ନା?
ହଁ ହଁ ଫାଙ୍କା ଅଛି ଆମ ବାଡିରେ ଜାଗା ଗୋଟା ସଦା
ଏଠି ଯୁ କଦଳୀ ଗଛ ନେଇକି ଯିବିକୀ ଆମ୍ ଗଛ ରୁ ତୁ ଲଗେଇଦବୁ ତମ ବାଡିରେ।
କଦଳୀ ଗଛ ଯଦି ପାରିବୁ ଗୋଟେ କାମ କରିବୁ କି ଯଦି ପାରିବୁ ଛୋଟ ଛୋଟ ଆମ୍ବ ଗଛ ଯଦି ଥିବ ଆଣିବୁ ନା।
ଆମ୍ବ ଗଛ କଣ କହ ତ ଆମ୍ବ ଖାଉଛୁ ଯୋଉ ଆମ୍ୱ ଟା ଖଇବୁ ସେ ଆମ୍ବଟା ଟାକୁ ଟା ପୋତି ଦବୁ ସେ ବଳେ ବେଳେ ଗ ଛୋଟିଆ ବଢିଆ ଆମ୍ବ ହବ କିନ୍ତୁ କଦଳୀ ଗଛ ସା ଦେଖେ ଶାଗେ ଗଛ ମାଟି ଟାକୁ ହାଣି ଦବୁ କେମିତି କୋଦାଳ ହାଣି ଦବୁ ଓଦା କରିଦବୁ। ସାର ମିଳେ ବଜାରରୁ ନେଇ ଆସିବୁ ସାର ସାର ପକେଇ ଦେଇକି। ତାପ ଯଉ ମଞ୍ଜି ଯୋଉ ଶାଗ ଲଗେଇ କଥା ସେ ମଞ୍ଜି ନେଇ ବିଛେଇ ଦବୁ ବିଛେଇ ଦେଇକି ପାଣି ଛିଞ୍ଚିବୁ ପାଣି ଛିଞ୍ଚିବୁ ବଳେ ବଳେ ସେ ହବ ବଢିଆ ଲାଗିବୁ ଶାଗ ଖାଇବୁ ନିଜ ବାଡି ସାଗ ମାନେ ମସ୍ତ ଲାଗିବ ସବୁଠାରୁ ହଁ ଆଖି ଚୁଟି ଆଖି ଚୁଟି ବଢେ ଆଖି ଚୁଟି ପୁରା ଅଧିକ କଳା ହୁ। ଆଖି ସ୍ପଷ୍ଟ ସ୍ପଷ୍ଟ ଭାବରେ ଦେଖାଯାଏ। ବହୁତ ହି ଭଲ ହୁଏ ସାଗରେ ବହୁତି ଇମ୍ୟୁନିଟି ପାୱାର ସବୁ ଅଛି।
ଶାଗ ଟା ବହୁତୁ ଦେହ ପାଇଁ ଭଲ।
ମାନେ ଆଉ ଯୋଉ ମୁଁ କହୁଥିଲି କଣ କହିଲି ତମ ଗାଁରେ ସେ ଯୋଉ ନଈଟା ନାହିଁ ନା
ହୁଁ ହୁଁ।
ସେଇଟା ପାଣି ଅଛି ନା ନା ଶୁଖି ଯାଇଛି?
ପାଣି ପାଣି ସିଏ ଆମ ନଈରେ ସଦାବେଳେ ପାଣି ଥାଏ। ଆମ ନଦୀ ନଦୀ ମାନେ ଏନି ଟାଇମ ଆମ ନଦୀ ଫୁ
ହୁଁ ଆମ ଏପଟେ ପାଣି ନଈରେ କଣ ନା ଶୁଖିଗଲାଣି କଣ? ମୁଁ ସେ କଥା ଭାବୁଛିି ଶୁଖିଗଲାଣି ପାଣି ଗୁଡାକ। ପଚାରି ଥାନ୍ତି ତମେ ସେପଟେ ଅଛି ନା କ ଫଟୋ ଭଲ ଭଲ ସେଇଠି ଉଠେଇ ପାରିବା ଯାଇକି ନ ନଈ ପାଖରେ। ନାଁ।
ଭାଇ ଆସୁଆ ଯ ପରଆ ଦେଖି ବା। ସେଗଲା ପ । ଓହୋ ଆଛା ଆଛା। ହୁଁ ଆଉ କହୁଥିଲିଁ ତୁ ବା ଏଇ ନମ୍ବରରେ ତୋର ହ୍ୱାଟ୍ସପ ଅଛି?
ହଁ ମୋର ହ୍ୱଟ୍ସପ୍ ଅଛି।
ଓହୋ ତ ଏଇ ନମ୍ବର ହ୍ୱଟ୍ସପ୍ ଅଛି ତା ହେଲେ।
ହୁଁ।